ହାଲୋ
ହଁ କହ।
କଣ କରୁଛ?
ଆସିଛି ହେରି ଇଆଡେ ନୁ ନୂଆ ଘର ଆଡେ ସିଡି ଉପରେ ବସିଛି।
ଓହୋ। ଆଉ ସବୁ ଭଲ?
ଭଲ।
ଓହୋ। ତୋ ମାଙ୍କ ଦେହ କେମିତି ଅଛି?
ମୋ ମାଆଙ୍କ ଦେହ ବର୍ତ୍ତମାନ ଭଲ ଅଛି।
ଓ ହୋ। କେତେଳେ ଉଠିଲ?
କେତଳୁ ହଠିଲିଣି। ଛଅଟା ବେଳୁ ଉଠେ ଟିକେ ଜଲ୍ଦିି ଉଠିଦେଲି।
ଓହୋ। ମୁଁ ଏବେ ବର୍ତ୍ତମାନ ଉଠିକି ଏ ଆଗ ଫୋନ୍ ଧରିଛି।
ଟା ହଉ
ଆ ମଉଚା ମାସି କୁଆ ଯାଇଛନ୍ତି?
ଘରେ ଅଛନ୍ତି।
ହୁଁ।
କାଲ୍ ଜଳଖିଆ ଖାଇଦେଲୁ ଆଣିକି।
ହଁ। ମୋ ବାବା ଫୋନ୍ କରିକି କହିଲେ ଆଉ କଣ ନେବି ଖାଇବା ପାଇଁ? ଶୀଥିାଇଁଅ
ଖାଇଥବକସି ଆ
ହୁଁ। ଏ ମୋ କାନ ଟା କେନ୍ତି ଗୋଟେ ଫୁଲି ଯାଇଛି।
ଖାନଟା
ହଁ ମୋ କାନ ଟା ମାଡି ହେଇକି ଶୋଇଥିଲି ନା କଣ କାମୁଡି ଦେଇେଇଛି କି ଆଣି ନୂଆ ଘରେ ଶୋଇଥିଲୁ। ଓ ଫୁଲି ଯାଇଛି।
ଫେରିବାଲା ଆସିଲେ ବଦଳେଇ ଦେବ।
ଆଁ। ଓହୋ। ଆଉ କଣ ଖାଇଲଣି।
ହଁ ସକାଳେ ଉଠି ତ ଖାଲି କଣ ଖାଇଲଣି। କିଛି ନାହିଁ ନା।
ଓହୋ। ମୁଁ ଏଇନା ଦାନ୍ତ ଘଷିକି ଯାଉଛି
ତେଣୁ ଭାତ ବସେଇବୁ।
ନା।
ହଁ।
ମୁଁ ଏନା ଦାନ୍ତ ଘଷିକି ଯିବି। ଏ ଆ ଆମ ପୁଅ ଯାଇଛି ଆଣିବ କ୍ଷୀର। ଏ ସରି କ୍ଷୀର ଆଣିବ ଦହି ଆଣିବ। ଦହି ପାଣି କରିକି ପିଇବି, କ୍ଷୀର ଗରମ କରିକି ପିଇବି ତାପରେ ହଡୁ ହଁଆଉ କଣ ଖାଇକି ଗଧେଇବି ମୁଁ ଯାଇନି କମ୍ପ୍ୟୁଟର।
ଯିବୁନି ଆଜି?
ଯା
ହୁଁ ହୁଁ। ଭାଇ ଆଜି ସକାଳୁ ତ ପଳେଇଲା।
ଓହୋ ମୁଁ ଆଜି ଡେରିରେ ଉଠିଲି। ତାପରେ ଯୋଉ ଏ ଛଅ ଟା ପଚିଶ ବେଳେ ଉଠିଲି। କେତେବେଳ ବାହାରିକି ଯାଇଥାନ୍ତି, ସେଥିପାଇଁ ଆ ମାମା ବି କହିଲା ଆଜି ଯାଆନି। ଭାଇ ଆଜି ପଳେଇଲେ।
ହୁଁ।
ଓହୋ।
ସେ କହିଲ କ ଯୋଗ ଭାଇ ନେଇ ତ ଛାଡିଛି।
ତାଙ୍କ ସହିତ ମୋର ଗୋଟେ କରି ଦଉନ।
କା ସହିତ। ଜୋଗୁ ଭାଇ।
ମୋର ହୁଁ।
ଯୋଗୁ ଭାଈ ସହିତ।
ହଁ।
କହୁଥିଲା ବି ଜଗୁ ଭାଇ କାଲି ଗଲାବେଳେ।
କଣ କହୁଥିଲେ।
ଯୋଗୁ ଘାଇର ଆସିଲା କାଲିରେ।
କଣ।
ପଇସା।
କେତେ ଟଙ୍କା।
ଜଗୁ ଭାଇର ବହୁତ କମ ଆସ୍
କଣ ଟିକେ କହୁନା କେତେ ଟଙ୍କା।
ଫାଷ୍ଟ ଦିଟଙ୍କା ପ୍ରାପ୍ତ ହେଲା ଆଉ କଣ।
ଓଃ ୟୁ ପି ଆଇ ତାଙ୍କର କଣ ସେ ଫୋନ ପେ ନମ୍ବର ଦେଲେ ନା କଣ ଦେଲେ।
ହଁ ସେଇ ଫୋନ ପେ ୟୁ ଯୋଉ ୟୁ ଆଇ ଟା ଯୋଉ ୟୁ ଆଇ ଡି କହୁଛି।
ଦି ଟଙ୍କା ଏ ଦେ ମାନେ ସେଇ ଆପ ମାନେ ସେଠି ପଇସା ଦେଖେଇଲା ନା ଖାଲି ଫୋନ୍ ପେକୁ ଡାଇରେକ୍ଟ ଆସିଲା।
ଦେଖେଇଲା ନା ଦେଖେଇଲା ତା ତାପରେ ଦିନ ବେଳେ ଆମେ କରିଥିଲୁ, ରାତିରେ ଏଠୁ ପଳେଇ ଆସିଲା ପଇସା ଆଉ।
ଆକାଉଣ୍ଟକୁୁ।
ହଁ।
ଓହୋ
କଣ ହଉ ଡାକରା ଆସିଲାନି ତ କ୍ରିକେଟ ଖେଳିଯିବା ପାଇଁ ଆଉ
ଅହୋ ମୁଁ ବାବା ଆଜି ଯିବେ ବୋଲି ବାହାରିଛନ୍ତି
କଣ
ମୋ ବାବା ଆଜି ଯିବେ ବୋଲି ବାହାରାରୁଛନ୍ତି
ଓହୋ କେ ତେଳୁ ବା
ଏବେ ରଜ ପୂର୍ବ ଦିନରେ ମୁଁ କମ୍ପ୍ୟୁଟର ଯାଏ ଯାଇନି ଯେ କେବେ ମାନେ ଆଜି ପର୍ଯ୍ୟନ୍ତ ଯାଇନି ମତେ ଆଉ ଯିବାକୁ ଇଚ୍ଛା ହଉନି
କମ୍ପ୍ୟୁଟରଟେ କିଣି ଆଣେ ଘରେ ଶିଖିବ
ହଁ କସ ହେଲ
କଣ
ହ୍ୟାଲୋ
କହ
ନା ତ ଅ ସାରିଲାଣି
ହଁ
ଓଁହୋ
କେନାଲ ପାଣି ଅଣ୍ଟେ ଅଣ୍ଟେ ପାଣି
କେତେ
ଅଣ୍ଟେ ଭଳିଆ
ଓହୋ ଆଉ ସବୁ
ହଁ ସବୁ ଭଲ ପୁରା ନିିକ
ଓହୋ ଆଉ ବାଉସୀ
ଏନ ତୁ ମା ଘରେ ନାହିଁ ସେଆଡେ କୁଆଡେ ଯାଇଛି ବାହାର ଆଡ଼େ
ଓହୋ
ତମର ଏଠି କ୍ରିକେଟ ଟୁର୍ଣ୍ଣାମେଣ୍ଟ ହଉନି କିରେ
ହଁ ହଉଛି
କଉଠୀ
ଆମ ଖେଳା ପଡିଆରେ
କୋଉଠି ତମ ଖେଳ ପଡିଆ ଟା ତମ ଖେଳ ପଡିଆଟା କୋଉଠି
ଏଇ ସ୍କୁଲ ପାଖରେ
ସେଠ ପୁରା
ହଁ
ୟାପରେ ଆମେ ଯିବୁ
ହଁ ସତରେ ଆମ ଗାଁକୁ ସବୁ ମାନେ ଗାଁ ମାନେ ଅଲଗା ଗାଁ ପିଲା ଆସନ୍ତି
ଦେଖିବା
ହଁ ମମି ମତେ ଛାଡିଲେ ଯିବି ସି ନା
ସେ ପୁଣି ଯାଉଥିବ
ହଁ ସିପୁଲ ଯାଏ ବାଇକ୍ ନେଇକି ଯାଏ ବାଇକ୍ ଟାକୁ ସେଇଠି ଥୋଇ ଦେଇକି ପଡିଆ ଭିତରେ ଦେଖେ
ଆମେ ଯିବୁ ମାନେ କପ ଟା ଆମର
ସତରେ
ଆଉ
ଓହୋ
ମୁଁ ଗୋଟେ ବ୍ୟାଟ୍ସମ୍ୟାନ୍ ଆଉ ଗୋଟେ ବୋଲର ଅଲରାଉଣ୍ଡର କହିଲେ ଚଳେଇବୁ
ଓହୋ ମାନେ ଯୋଉ ଅ କଣ ତ ଏଠି ତ ବଡ ବଡ ପିଲା ଖେଳୁଛନ୍ତି
ଆମେ କଣ ଛୋଟିଆ ଛୁଆର କି
ଛୋଟିଆ ଛୁଆ ନ ଯେ ତମ ଠୁଆାରୁ ବହୁତ ବଡ ସେମାନଙ୍କର ଗୋଟେ ଗୋଟେ ଗ ଟିମ୍ ଥାଏ ତା ନାଁ ବି ଥାଏ
ବଡ ବଡ ପିଲା କଣ ହେଲା ଆମ କଣ ଖେଳି ପାରିବନି
ଖେଳି ପାରିବେ ତ ମୁକୁ ଖେଳେଇିବନି
ଖେଳେଇବେନି ଆମେ ଟିମ୍ ଟା ଆମ ଟିମ ଟା ଗଲେ ଆମେ ଖେଳିବୁନି
ହଁ ଅବ
ଯଦି ଆମକୁ ଡାକିଛିି ଆମ ଟିମ୍ ଟାଠୁ ଆମେ ଯାଇ ଗଲେ ଖେଳିବୁ ନା ଖେଳିବା
ଖେଳିବ ଆସୁଛନ୍ତି ବାଲିବ କୋହିକାା ସୁକିନ୍ଦା ତାମଳ କୁନିନ୍ଦା ଆମ ଗାଁ ସବୁ
ଓହୋ
ଭଡାଟିଏ ଏବେ ଆସିକି ଖେଳଛନ୍ତି
ହୁଁ ନମ ଗଡ ବେତରନ ଭୟରେ ପଲ ମି ଅାଇରେ ଭଲି ତଳେ ସ୍ପିଡଡି ବଂ କର ସେ ପୁଣି କ୍ରିକେଟ ଖେଳଆନି କିରେ
ଘେଳେେ
ସେଇଠି ଯାଇକ ମ୍ୟାଚ ଖାଏ
ନା ମ୍ୟାଚ ସେ ଛୋଟେ ଛୁଆ ମାନଙ୍କ ସହିତ ଖେଳେ ଆଉ ଯୋଉ ସେଇ ସେ ଠିକେ ଭାଇ ମ୍ୟାଚ ଖେଳିଲିନି ସେ
ହଉ ମୁଁ ଯାଉଛି କ୍ରିକେଟ ଖେଳିଥାହାି
ଅ ହଉ ହଉ
କମ୍ପ୍ଲିଟ ହବ ଯଦି